ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ କେମିତି ଅଛ?
ବହୁତ ଭଲ।
ଆଉ କଣ ଖାଇଛ?
ଖାଇ ଥିଲା ମାଛ ମଞ୍ଜି ଆଉ ଭାତ ସନ୍ଧ୍ୟା ବେଳେ।
ଓହୋ ବଢଆ।
ଚିନା ସେଥିଲାଗି।
ହ।
ଆଉ ରାତିରେ ଖାଉନି।
ଓ ଆଇଁଷ ରାତିରେ ଖାଉନ ନା।
ନା ଏବେ ଅର୍ଲି ଡିନର କରୁଛି ସାତଟା ରୁ ସାଢେ ସାତଟା ଭିତରେ ଖାଇଦଉଛି।
ହଁ ଭଲ ମୁଁ ଏଇନା ସୋୟାବିନ୍ ଆଡୁ ତରକାରୀ' ଆଉ ରୁଟି ଆଉ ଆମର ତ ସାଧା ସାଧା ଖାଉଚୁ ଆଉ।
ହୁଁ ହୁଁ।
ହୁଁ ଆଉ କଣ କହୁଥିଲି କି? ଯେ ଆମ ଏପଟେ ଯେମିତି ଲକ୍ଷ୍ମୀ ପୂଜା ଆଉ ଦଶହରା ପ୍ରସିଦ୍ଧ ହ୍ୟାଲୋ।
ହୁଁ ହୁଁ ହୁଁ।
ଆମ ଏପଟେ ଯେମିତି ଲକ୍ଷ୍ମୀ ପୂଜା ଦଶହରା ପ୍ରସିଦ୍ଧ।
ଆପଣଙ୍କ ସେପଟ ଅଞ୍ଚଳରେ କଣ କଣ ସବୁ ମାନେ ପ୍ରସିଦ୍ଧ କି ଆ ଆପଣମାନେ କେମିତି କଣ ସବୁ ମାନେ ପାଳନ କରନ୍ତି?
ହୁଁ। ଆମ ଏପଟେ ରଜ ବହୁତ ଭଲ ସେ ସେଲିବ୍ରେଟ ହୁଏ ରଜ ମହୋତ୍ସ ଉତ୍ସବ ଯେମିତି ହୁଏ ମାନେ ଉ ସବୁ ମାନେ ସଙ୍ଗ ହେଲା କି ମାନେ ସବୁ ଗେମ୍ ହେଲା ଏଇ ସବୁ କମ୍ପିଟିସନ ହୁଏ ଡ୍ୟାନ୍ସ ସଙ୍ଗ ଏଗୁଡା ସବୁ ହୁଏ। ବହୁତ ଭଲ ସେଲିବ୍ରେଟ ହୁଏ। ଆଉ ସବୁ ପୋଡ ପିଠା ରଜ ପାନ ର କମ୍ପିଟିସନ୍ ସବୁ ହୁଏ ବହୁତ ଭଲସେ। ତାପରେ ଆମର କେନ୍ଦ୍ରାପଡା ତ ତୁଳସୀ କ୍ଷେତ୍ର ତ ଆମର ବଳଦେବ ଜୀଙ୍କର ଯୋଉଟା ଆମର ବଡ ଠାକୁର ରହିଲେ ତାଙ୍କର ଯୋଉଟା ହୁଏ ରଥଯା ତ ସ୍ପେସିଫିକ ଆମର- ଅ ସ୍ପେସିଆଲି ମାନେ ଆମର
ହଁ।
ଅ ବଳଦେବ ଜୀଉ ଯୋଉଟା ମ ଯ ମାନେ ପୁରୀରେ ତ ଜଗନ୍ନାଥଙ୍କୁ ଅଧିକ ପ୍ରାୟୋରିଟି ତ ଏଠି ସେମିତି କହଗଲେ ପ୍ରାୟୋରିଟି ଯୋଉଟା ସେଇଟା ବଳଦେବ ଜୀଉ ଙ୍କୁ ଦିଆହୁୁଏ ହେଲା। ଦେନ୍ ହଁ ଆଉ ଆମ ଡିଷ୍ଟ୍ରିକ- ଟା ହଉଛି କେନ୍ଦ୍ରାପଡା କେନ୍ଦ୍ରାପଡା କଣ ହେଇଛି କଣ ପାଇଁ ହେଇଛି ନା? ନା ବଳଦେବ ଯେତେ ମାନେ ବଳରାମ ଯେତେବେଳେ ଗୋଟେ ରାକ୍ଷସ ମାନେ ଅସୁର ଥିଲେ ତାଙ୍କୁ ମାରିଥିଲେ ତ ସେଥିଲାଗି ଆମ ଜିଲ୍ଲାର ନାଁ ହଉଛି କେନ୍ଦ୍ରାପଡା।
ତ ଆମ ଆମର ଫେମସ୍ ଫୁଡ଼୍ କି ଇଏ ହୋଉଚି ଉଁ ମାନେ ତାକୁ ବେସ୍ କରିକି ଯୋଉ ରସାବଳୀ ଯେମିତି ତା କ ଯୋଉଟା ହୋଲି ପର୍ବ ଯୋଉଟା ହୁଏ। ଭଲ ସେ
ଆଉ ଶୁଣ ହଉଛି ବେଶୀ ଇଂରାଜୀ ଶବ୍ଦ କହିବନି ହେଲା। ଆଉ ମୁଁ ଏବେ କହୁଛି ଶୁଣ ତମେ ଖାଲି ଶୁଣା ଅଛୁ ଉପରେ ଆଉ। ତାପରେ ତମକୁ ପଚାରିଲି ତମେ କହିବ ଆଉ ହେଲା।
ହଉ ଠିକ୍ ଅଛି।
ହ୍ୟାଲୋ।
ହଁ ଠିକ ଅଛି କୁହନ୍ତୁ।
ହଁ ଶୁଣ ଏଇ ଯୋଉ ଆମର ଏପଟେ ଦଶହରା ବି ବହୁତ ଭଲସେ ହୁଏ। ଆଉ ଆମର ଏପଟେ ଦଶହରାରେ କଣ ହୁଏ ନା ଆ ସୂବୁ ସୂ ଉ ବ ଗାଈ ନା ସ ବଳଦ ଦ ମାନଙ୍କୁ ସବୁ ସଜେଇ ଦିଅନ୍ତି। ଘରେ ପୁରା ସିଂଘରେ ବଡ ବଡ ମାନେ ଫୁଲ ତାପରେ ପୁରା ମାଳ କରିକି ପୁରା ସୁନ୍ଦର ସୁନ୍ଦର କରନ୍ତି। ଆଉ ସେମାନେ ବି ପୁରା ଦୌଡନ୍ତି ବୁଲନ୍ତି ଆଉ ସେଇ ମାନେ ଆମର ଏମିତି ସମସ୍ତଙ୍କର ସାହିଙ୍କର ଅଲଗା ଅଲଗା ବଳଦ ଥିଲେ। ସବୁ ବଳଦ ଯୋଉ ଥାଆନ୍ତି। ସେମାନେ ବଢିଆ ଭାବରେ ସଜା ହେଇକି ଆଉ ଦଶହରାରେ ମାଆଙ୍କର ମେଢ ହୁଏ ବହୁତ ବଡ ବଡ। ସମସ୍ତଙ୍କର ମାଆଙ୍କର ମେଢ ଆଉ ଏଇ ବଳଦ। ଏମିତି ବଳଦ ବୁଲା ତା ସହିତ ମେଢ। ଏମିତି ହେଇକି ବହୁତ ଲୋକମାନେ ବହୁତ କିଛି ମାନେ ଇଏ କର ଆଉ ସମସ୍ତେ ବି ବହୁତ ଉତ୍ସାହର ସହିତ ଏଇ ପାଳନ କରନ୍ତି ଏଇ ଯୋଉ ମାନେ ଏଇ ଯୋଉ ଉତ୍ସାହ ପର୍ବପର୍ବାଣୀ। ଆଉ ଆମ ଏପଟେ ଲକ୍ଷ୍ମୀ ପୂଜା ଭଲ ହୁଏ। ଲକ୍ଷ୍ମୀ ପୂଜା ମାନେ କଂ କହିଲ ହଁ।
ଗଜଲକ୍ଷ୍ମୀ ପୂଜା ତ ମାଙ୍କର ଯୋଉଟା ଗଜ ଲକ୍ଷ୍ମୀ ବେଶ ଯୋଉଟା।
ହଁ ସେଇରା ବଢିଆ ହୁଏ ଆଉ ସେଇ ବେଶରେ ହଉଛି ଆମର ଢେଙ୍କାନାଳ ତ ମାନେ ଏତେ ମାଙ୍କର ମେଢ ମେଢ ହୁଏ ଚାନ୍ଦି ମେଢ ସୁନା ମେଢ। ପୁରା ଏତେ ସୁନ୍ଦର ସୁନ୍ଦର କରିଥାନ୍ତି ପୁରା ଆଖି ନାଖି ଯିବ। ତମେ ଦେଖିଲେ ଏତେ
ଲକ୍ଷ୍ମୀ ପୂଜା ବହୁତ ଭଲସେ ପୁରା କେନ୍ଦ୍ରାପଡା ମାର୍କେଟ ଟା ମାନେ ଏ - ଟାଉନ୍ ଟା ବି ପୁରା ଭଲସେ ମାନେ ସଜା ହେଇଥାଏ ଟୋଟାଲ ଟାଉନ ରେ।
ହଁ।
ପଚାଶ ପରେ ମେଢ ହୁଏ।
ହୁଁ।
ପଚାଶ ପରେ ଗଳି ଗଳିରେ ପୁରା ମେଢ ହୁଏ ଟାଉନ ଉପରେ ବି ସବୁ ମେଢ ଥାଏ ଖାଇବା ପିଇବା ପୁରା ଲୋକ ପୁରା ଭର୍ତ୍ତି ଥାନ୍ତି ସେଇ ସମୟ ଟା।
ଓହୋ ତାହେଲେ ତମର ବି ସେଠି ଲ ଲକ୍ଷ୍ମୀ ପୂଜା ଉ ପ୍ରସିଦ୍ଧ ନା।
ପ୍ରସିଦ୍ଧ ହଁ ଆମର ସେମିତି ଦୁର୍ଗା ପୂଜାରେ ତମର ମେଢ ହୁଏ କିନ୍ତୁ ଆମର ଏଠି ଖଣ୍ଡା ପୂଜା ହୁଏ ଯେମିତି କିି ମାନେ କଳସୀ ବୁଡା ହେଇକି ଖଣ୍ଡା ଗୋଟେ ଥାଏ ସେଇଡା ପୂଜା କରନ୍ତି ପୁରା ଦଶ
ପୁରା ଦସ୍ ଦିନି ଯା ହଁ ଆମର ଏପଟେ କଣ କହିଲ ଆମର ଯୋଉ ହାଲୋ। ହଁ ମୁଁ କହିଲି। ଆମର ଏପଟେ ହଉଚି ସମସ୍ତଙ୍କ ଘରେ ଖଣ୍ଡାପୂଜା ହୁଏ।
ଆମର କିନ୍ତୁ ଗୋଟେ ଜାଗାରେ କରନ୍ତି ଆଉ ଆମର ମେଢ ହେଇନି କିନ୍ତୁ ହେଏମିତି କରନ୍ତି।
ହଁ। ହଁ ସମସ୍ତଙ୍କ ଏରିଆ ଅଞ୍ଚଳରେ ଭିନ୍ନ ଭିନ୍ନ କଥା ଆଉ।
ହୁଁ।
ଆଉ ହଉଛି ତମେ କଣ ଖାଇଛ?
ଖାଇଛି ବା ମାଛ ମଞ୍ଜି ଆଉ ସଜ ପଖାଳ।
ଆ ଆମକୁ କେତେବେଳେ ରସାବଳି ଟିକେ ଦବ ସିନା ଖାଇଲେ ଖୋଇଲେ ତମେ ତ ଖୋଇଲନି।
ରସାବଳି ଆମର ବହୁତ ପ୍ରସିଦ୍ଧ।
କହିଲେ କଣ ହବ? ତମେ ତ ଖୋଇଲନି। ତାଙ୍କୁ ତ ଖୋଇଲେନି ଆଉ କହିଲେ କଣ କିଛି ଆଉନି? ଖୁଇବାକୁ ପଡିବ।
କେବେ ହଁ କେବେ ଖୁଆଇବା ଆଉ।
ହଉ ତମେ ଏପଟେ ଆଡେ କେତେବେଳେ ଆସ ଆମେ ବରା ଖୋଇବୁ। ଆମେ ସେତେବେଳେ କେତେବେଳେ ଗଲେ ରସାବଳି ଧୋଇବୁ ଆଉ ହୁଁ ଏଇଆ ଘଟଣା।
ଆମ ଠାକୁରଙ୍କ ପାଇଁ କି ତୁଳସୀ ମାଳ ସବୁ ଆଣିବାକୁ ପଡିବ ଯେ।
ହଁ ତୁଳସୀ ମାଳା ଆମେ ନେଇକି ଯିବୁ କଣ, ଅଛି। ହୁଁଁ।
ସେଇଠି ବି ଥିବ ମାନେ ମୁଁ ହେମତି କହୁଚି।
ହଁ ହଁ ହଁ ନାଇଁ ମୁଁ ଜାଣିଲି। ଆଉ ସେଇଆ ଏଇତ ପର୍ବପର୍ବାଣୀର ଦିନ। ଏଇ
କମ ପାଇଁ ନା ଆମ କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ନା।
ଓହୋ, ସେଇ ଯୋଗୁ ତମେ କହିଲ।
ତୁଳସୀ କ୍ଷେ ତ୍ର, ଆଉ ଆମର ଯୋଉଟା ତୁଳସୀ କ୍ଷେତ୍ର ଏଥିଲାଗି ବଳଦେବ ଜୀଉ ବଳ ଦେବଜୀଉ ମନ୍ଦିର ଯୋଉଟା ଟା ମାନେ ସେଠି ବଳଦେବଙ୍କର ମାନେ ବଳରାମ ଙ୍କର ଯୋଉ ଇଏଟା ଅଛି, ସେଠି ତିନି ମୂର୍ତ୍ତି ପୂଜା ପାଆନ୍ତି। କିନ୍ତୁ ବିଶେଷ କରି ବଳରାମ ଆମର ଗୋଟେ ରଥ ହୁଏ। ସେଇ ରଥରେ ତିନି ଜଣ ଠାକୁର ତିନି ଠାକୁର ଥାଆନ୍ତି।
ଉଁ ହୁଁ। ଆ ବଢିଆ କଥା ଆଉ। ଆଉ ଯେହେତୁ ତମର ସେପଟେ ହଁ ହଁ। ତମର ସେପଟେ ବଳରାମ ଙ୍କୁ ବେଶୀ ଇଏ କରନ୍ତି?
କ କହିବାକୁ ଗଲେ ଆମର ଟୋଟାଲ୍ ଆମ ଜିଲ୍ଲାଟି। ଆଉ ମନ୍ଦିର ଆମର ତ ଫେମସ୍ ରସାବଳୀ ଆଉ।
ହଉ ମତେ ଟିକେ କହିବାକୁ ଦିଅ। ହଉ। ବଳରାମଙ୍କୁ ତ ତମର ସେପଟେ ପୂଜା କରନ୍ତି। ଆଉ ଆମର ଏପଟଆରେ ରଥଯାତ୍ରା ବେଳେ ବି ଆମର ଗୋଟେ ରଥରେ ଜଗନ୍ନାଥ ବଳଭଦ୍ରା, ସୁଭଦ୍ରା ସମସ୍ତେ ମାନେ ଯାଆନ୍ତି ମିଶିକି। ଆମ ଗାଁ ର ମାନେ ସବୁ ରା ଏ ମୁଣ୍ଡରୁ ରଥ ପୁରା ଲୋକମାନେ ଟାଣି ଟାଣି ନେଇକି ପୁରା ସେ ମୁଣ୍ଡରେ ଇଏ କରନ୍ତି। ପୁରା
ଗୁଣ୍ଡିଚା ମନ୍ଦ୍
ହଁ ଗୁଣ୍ଡିଚା ମନ୍ଦିରକୁ ସେ ଆସନ୍ତି। ଆଉ ଆଉ ଏମତି ଭାବରେ ହୁଏ। ବହୁତ୍ ସୁନ୍ଦର ଲାଗେ। ଯେହେତୁ ମାନେ ପୁରୀରେ ତ ବଢିଆ ଲାଗେ। କିନ୍ତୁ, ଗାଁ ରେ ବି ଗୋଟେ ଗାଁ ପରିବେଶ ରେ ବି ଏଇ ସବୁ ଜିନିଷ ହୁଏ। ସେ ସବୁ ଜିନିଷ ବି ବହୁତ୍ ସୁନ୍ଦର ଲାଗେ। ଲୋକମାନେ ମିଳିମିଶିକି କରନ୍ତି, ଆଉ ହସ ମଜା ହୁଏ। ଆଉ ଆମର ତ ରଥ ମାନେ କାମ ହେଲାଣି। ନୂଆ ରଥ ହଉଚି। ଆଉ ଏଇଭଳି ଘଟଣା। ଯାହା ହଉ ସୁନ୍ଦର ଭାବରେ ଗ୍ରାମରେ ଆମର ଏଇ ସବୁ ଜିନିଷ ହୁଏ। ଆଉ ତମ ଗାଁ ରେ ଏମିତି କିଛି ହୁଏ, ଏମତି?
ଆମ ଗାଁ ରେ ବି ହଁ ରଥଯାତ୍ରା ଟା ର ରଥଯାତ୍ରା ସମୟରେ ବି ସେମତି ହୁଏ। ଆଉ ବିଶେଷ କରି ମାନେ ଆମର ବି ମାନେ ଆମ ନିଜର ବି ପର୍ବ ଅଛି, ଯୋଉଟା ଆମେ ଚୈତ୍ର ପୂର୍ଣ୍ଣିମା ବେଳେ ଯୋଉଟା ଲାଷ୍ଟ ମାସ ଚୈତ୍ର ମାସ, ହେ ଚୈତ୍ର ପୂର୍ଣ୍ଣିମାରେ ହୁଏ। ଚଇତି ଘୋଡା ଆମର ସେଟା ପର୍ବ ହୁଏ।
ସେଠି ସେଠି ଆମେ ଆମ ଯୋଉ ଇଷ୍ଟଦେବୀ ବା ଙ୍କୁ ଆମେ ପୂଜା କରୁ।
ଆ ତାଙ୍କ ମା ବାସେଡି ମା ମାନେ। ଏ ଯୋଉ ଆମର ଥାଏ ମାନେ ଏ ଘୋଡା-ଯୋଉ ଘୋଡା।
ହୁଁ।
ସିଏ-ସିଏ ମାନେ ତାଙ୍କୁ ଆମେ ମା କହୁ, ସିଏ ଆମର ଇଷ୍ଟ ଦେବୀ ତ ତାଙ୍କୁ ମାନେ ତାଙ୍କର ଯୋଉ ମୁଣ୍ଡ ପାର୍ଟ ଟା ସେଇଟା ଥାଏ, ପୂଜା ହୁଅନ୍ତି ବା କି ବଡ଼ିଟା ସେତେବେଳେ ବନାହୁଏ।
ହ
ସ୍ପେସିଫିକ୍ ଟାଇମ୍ ଅଛି, ହଁ ସମୟ ଅଛି ସେ ବନା ହବ ଅ ବାଉଁଶରେ। ଆଉ କପଡ଼ାରେ ଡ୍ରେସ୍ ମାନେ ତା ଇଏଟା ତିଆରି ହେଇଥିବ। ସେଇଟା ହୁଏ ତିନ୍ ଚାରି ପାଞ୍ଚ ଦିନ୍ ଧରି ହୁଏ।
ହୁଁ ବଢିଆ କଥା।
ପ୍ର ମାନେ ଆମ-ଆମ କାଷ୍ଟ ଆମ ଜାତିର ସମସ୍ତଙ୍କ ଘରେ ଚୈତ୍ର ପୂର୍ଣ୍ଣିମା ଦିନ ସଜ ବସେ, ସଜ ମାନେ ଗୋଟେ ଟୋ କେଇରେ ମାନେ ଆଗୁରୁ ଯେହେତୁ ଜାଲ ଫାଲ ଥାଏ, ଏବେ ତ ପ୍ରାୟ ନାହିଁ ଯେ ଥାଏ ଜାଲ ତାକୁ ରଖିକି ଆଉ କଣ ଭଲସେ ତ ଜାଣି, ମାନେ ର ଖୀ ସେ ଠାକୁର ଘରେ ପୂଜା କରନ୍ତି, ସେ ସମସ୍ତଙ୍କ ପାଇଁ ନୂଆ ଡ୍ରେସ୍ ହେଇଥାଏ। ଆଉ ପିଠାପଣା ସମସ୍ତଙ୍କ ଘରେ ମାନେ ଆମ ଜାତି କଥା ମୁଁ କହୁଚି। ସମସ୍ତଙ୍କ ଘରେ ହୁଏ, ସେଥିରେ ବି ଗୋଟେ ମଜା ଥାଏ ସବୁ ପାଖ ଆଖ ଗାଁରୁ ଆମ ଜାତିର ଲୋକ ଯୋଉମାନେ ସବୁ ରହିଲେ ତାଙ୍କର ସେମାନ ସେମାନେ ସିଏ ଯୋଉ ବାସେଳି ମାଙ୍କୁ ପୂଜା କରନ୍ତି, ମାନେ ତାଙ୍କ ଘୋଡ଼ା ଯୋଉ ସେମାନଙ୍କୁ ବି ଆଣନ୍ତି, ପ୍ରୋସେସନ୍ ଟାଇପ୍ ର ହୁଏ। ଏ ସିଏ ବି ନାଚ ପୁରା ରାତି ସାରା ସବ୍ ଆଉ ଏଥିରେ ମା ସମସ୍ତଙ୍କ ଘରୁକୁ ଭୋଗ ମାନେ ଭୋଗ ପାଇଆକୁ ଯାଆନ୍ତି ସବୁ ରାତି ସାରା।
ହୁଁ ହଉ ତାହେଲେ ମୁଁ ରଖୁଚି ଆଁ ହଉ।
ଆ, ହଁ-ହଁ-ହଁ।
ହଁଁ